କାଟିବା ଲାଗି ଶଳା କଟି ଯାଉ
ହଁ।
କଟିଗଲା ସେଟା।
ହଁ।
ଆଣ୍ଡେ ଲଗଉ ଲଗଉ ବୋଧେ କଟିଗଲା ସେଟା ମୁଁ ହାଲୋ ହାଲେ କରୁଛି।
ଏଁ ସାଇଲେଣ୍ଟ୍ ହେଇଗଲା ବେଳେ ମୁ କିଛି କି ହେଲା ଫୋନ୍ ଟା ଦେଖୁଛି ଏଣ୍ଡି ହେଇଯାଇଛି।
କଟିଯାଇଛି।
ହୁଁ। ସେଇ ଯୋଉ କି ଆମେ ଯିବା ଯୋଉ ସମ୍ବଲପୁର।
ହଁ।
ଅଁ ସମ୍ବଲପୁର ବସ୍ ଷ୍ଟପ୍ ରୁ ଉଲୁହା।
ହଁ ଅଇଁଠାପାଲି ଯୋଉଠି ତୁମକୁ ଦେଖେଇ ଦେଇଥିଲି।
ହଁ ସେଇଠୁ ଓଲ୍ହେଇକି।
ହୁଁ।
ଅ ଆମ୍ କୁ ସେଇ ଯୋଉ ରାସ୍ତାଟା ଦେଖେଇଥେଲ ସେ ରାସ୍ତାଟାକୁ ଯିବାକୁ ହବ।
ଆ କୋଉ ରାସ୍ତା କି?
ସେପଟେ ତମେ ଯୋଉ ମତେ ଆସବାବେଳେ ଦେଖେଇଦେଲ ଗୋଟେ ବାଁ ସାଇଡ୍ ରେ ରାସ୍ତା ନା ସିଧା କୋଉ ପଟେ ରା ସ୍ତା ଯେ ଏଇପଟେ ସମଲେଶ୍ୱରୀ ମନ୍ଦିର ଅଛି। ଯେ ସେ।
ଯେ ବସ୍। ବସ୍ ସେଆଡ଼ୁ ଯିବ ନାହିଁ, ସିଟି ବସ୍ ଯୋଉ ଯିବ ସେଆଡୁ ଯିବ ନାହିଁ। ଆଡ଼ୁ ଟାଉନ୍ ଭିତରେ ଭିତରେ ଯାଏ।
ଆଚ୍ଛା। ତାହେଲେ କେମିତି କିସ?
ଦେଖିବା ଯଦି ପାଗ ଭଲ୍ ଥିବ ଭାବୁଚି ବାଇକ୍ ଟା ନେଇଯିବା। ନାଇଁ ଭଲେ ବି ଏତେ ଦୂର ଜାଗା ଥକା ଲାଗିବ, ନାଇଁ ନବା ଥାଉ।
ହଁ, ଥାଉ।
ଫେରେ ଆଉରି ସେ ଭାଇକୁ ତେଲ ମାରତା ହଉ। ଭାଇ ବାଇକ୍ ଦିଅ, ବାଇକ୍ ଦିଅ।
ହୁଁ।
ହୁଁ, ସେ ବାଇକ୍ ରେ ତିନି ଜଣ ଅଣ୍ଟବା ବି ନାହିଁ।
ହୁଁ।
ତୁମେ ଯାଙ୍କି ହେଇଯିବ ମଝିରେ।
ସତରେ?
ସେଇଆଡ଼େ ସେ ମୋଟିକୁ ଇଆଡ଼େ ମୁଇଁ ମୋଟୁ ଫଟୋ ହେଇଯିବ ମଝିରେ।
ହୁଁ। ସେଥିପାଇଁ ତ କହୁଛୁ ବସ୍ ରେ ହିଁ ଯିବା।
ହୁଁ। ଆଚ୍ଛା, ରବିନା ପାଖରେ ଥିବ ଯେତେବେଳେ ଦେଖିବ ଏମିତି କି କଲ୍ ଆସୁଚି ହେଲେ କି କହିବ?
ହୁଁ। ତୁମ ସେତିକି କୁ। କଲଅପସନ୍ ଟା କଟି ଯାଇଥିବ, ମୁଁ ହିଁ ଟିକେ ସାଇଟ ଦେଇକି କଥା ହେଇବି ନା କେମତି କିସ?
ଦୁଇ ତାରିଖ ପହଞ୍ଚିବ ଯେ ସେ। ହ ତୁମର ବି ସରିଯିବ। ହଁ। ଫଟାଫଟ ସାରିଦବା।
ହୁଁ। ଦୁଇ ତାରିଖ ନାହିଁ ସେ ଚାରି ତାରିଖ ପହଞ୍ଚିବ।
ଆଛା। ହଁ, ଆରାମସେ ସରିଯାଇଥିବ ମୋର ତ ଦୁଇ ତିନ୍ ମୋର ତ ଦୁଇ ତିନି ଦିନରେ। ଖତମ ହଇଜିବ ଆ ନା।
ହୁଁ, ପୁଣି ମୋର ଆସିଲେ ମୋର ଦିଇ ତିନି ଦିନିରେ ଖତମ ହେଇଯିବ।
ହଁ, ଏଟା ହେଲେ ଆଉ ଦଶଟା ରହିବ ମୋର।
ହୁଁ। ପୁଣି ରାତିରେ ସରିଯିବ ଯେ ନିହାତି ଦି, ତିନିଟା ତ ସରବୋ କି ବେଶୀ ସରବୋ। ବର ବାବୁ କୁ ଦୁଇଥର କଲ। ହତିରେ ମତେ ଦୁଇଥର କଲ କଥାଟା କହୁଚି। ହୁଁ।
ଗାଡ଼ି ବି ଆଜି ନାହିଁ ସରିଲା କାଲି ସକାଳୁ ସକାଳୁ ସରିଯିବ।
ହଁ, ହଁ।
ଯଦି ବି ଆଜି ନାଇଁ ସରିଲା କାଲି ସକାଳୁ ସକାଳୁ ସରିଯିବ।
ଅ ସୁଭା ଯାଉ ନାହିଁ।
ଯଦି। ଯଦି ବି ମାନେ ଆଜି ରାତିରେ ନ ସରିଲା ତାହାଲେ କାଲି ସକାଳୁ ସକାଳୁ ସରିଯିବ।
ହଁ। ମୋବାଇଲ ଚଲଉଛୁ କି ଫୋନ?
ନାଇଁ ତ କାନରେ ଲଗେଇଚି। ଫଡ୍ ଫଡ୍ ହୋଉଛି।
ହଁ।
ଫଡ୍ ଫଡ୍ ହୋଉଚି ନା କେମିତି ଆବାଜ ହୋଉଚି?
ଖେର ଖେର ଖେର ଖେର କରୁଛି। ତୁମ କଥା କିଛି ଶୁଣନାଇଁତେ।
ଓହୋ ଏଇ ଥିବ ମୋ ଇଏରେ ପବନ ଦୋଉଛି ତ।
ଆଚ୍ଛା ସେଥିପାଇଁ।
ହଁ।
ହୁଁ ହୁଁ। ମା ମା ଫୋନ୍ କଲେ ଆଜି କହିଦେବି। ହୁଁ।
କିଏ କହିବ?
ଏଇ ଯୋଉ କଇ କଥାଟା।
କି କଥା?
ଏଇ ଆମେ ଯୋଉ କରୁଛୁ।
ହଁ ହଁ।
ଏଇ କଥାଟା କହିଦେବି ତ ଗଲେ ଧର ହଁ ଚିରୁଗୁଡାରେ ଦି ଦିନି ବି ରହିବ ନାଇଁ କି?
ହୁଁ ହୁଁ।
ରହିଲେ ଉଁ ତାଙ୍କ ଟା ସାରିଦବା ତିରିଶଟା କଲ୍।
ହୁଁ।
ହଁ ନା।
ହୁଁ ଏଇନା ବି ସାରି ହେବ ଯେ କିନ୍ତୁ ସେତେବେଳେ ମାନେ ଏ ଯୋଉ କ୍ଲେମ୍ କର୍ ବାଟା ସେ ପାରିବେ ନାହିଁ। ଆମେ ଯଦି ଏଇନା ବି ଇଏ କରିଦବା। ସେ ନାଁ ଗାଁ ଠିକଣା ସେ ଭରିପାରିବେ କି?
ନାଇଁ ପାରିବେ ସେଇ ପାଇଁ ତ କୋହୁଛୁ। ଆମେ ଯିବା ବେଳେ କରିଦବା କରିଦେଇକିନା ହିଁ ଧର ଆରୋଗା ସେମାନେ କରିପାରନ୍ ନାଇଁ ପାରୁନ ଧର ଆମେ ଏବେ ହଁ ଆମେ ଏବେ ତ କରିଥିବା କଥାଟାର ପଇସା ପୁଣି ସେମାନେ ତିରିଶଟା କଲ୍ ର କରିବେ ପଇସା ସେଥି କିଟା ହେଲେ ବି ତ ପାଇବେ।
ହଁ।
ହଁ ସେଇଟା କୋହୁଛି।
ଯେ ଏଇନା ଆରୁ କରିଦେଇଥିଲେ କଥା ହେଇକରି ସବୁ ଠୁଳ ହେଇଯାଇଥା।
ହଁ ଯେ ସେଇ କର୍ ବାରଟା ହେଲା କଥା ଆଉ।
ଆଚ୍ଛା ସେ ଯୋଉ ତୁମର ସାଙ୍ଗଟା ଯୋଉ ଘର ସାମ୍ନାର ସେ ମାଝି ସାଙ୍ଗଟା ସେ ନାଇଁ ନି।
ସେ ନାହିଁନି ଛୁଟି ସରିଗଲା ବା ପଳେଇ ଆସିଚି।
କାଇଁ ପଳେଇ ଆସିଚି?
ଏଠି ସେ ବାଙ୍ଗିରି ପଶିରେ ଥାଏ ନା ସୀମାନ୍ତ। ବାଙ୍ଗରିପଷି ସୀମାନ୍ତ କଲେଜ। ହାଲୋ। ହାଲୋ।